ହଲ ହ ହ୍ୟାଲୋ। ହଁ ନମସ୍ତେ କଣ କରୁଛନ୍ତି?
ନାଇଁ ମୁଁ ଏଇଠି ବସିଥିଲି ଆପଣ କଣ କରୁଛନ୍ତି?
ସି ଆଉ। ସକାଳୁ ସକାଳୁ ତ ଉଠିକି ଏଠି ବସିଛି ଆଉ ହଁ ମର୍ଣ୍ଣିଂ ମର୍ଣିଂ ଆଉ କଣ ଖାଇଛନ୍ତି?
କାମ ଅଛି ନା ନାଇଁ।
ହଁ କାମ ତ ନିହାତି ସକାଳୁ ଉଠେ ମାନେ ସବୁ କିଛି
ଓ ସକାଳୁ ସକାଳୁ ବହୁତ କାମ ଦିହ୍ ପହରେ ଯାହା ଟିକେ ଫ୍ରି ମିଳେ।
ହଁ ଦିପହରେ ଫ୍ରୀ ମିଳେ ଆପଣ କଣ ଖାଇଛନ୍ତି?
ନା ସକାଳୁ ଏଇଠି ଉଠିନି ଖାଇବି କଣ ଆପଣ ଖାଇଛନ୍ତି?
ନା ନା ମୁଁ ଏବେଆ ଜଷ୍ଟ ଉଠିଲି ଆପଣଙ୍କ ସହିତ ତ କଥା ହଉଛି ଉଠିକି ଆଉ।
ହୁଁ ଆଉ।
ଆଉ ଆପଣ ରଥଯାତ୍ରା ବର୍ଷ ଦେଖିବାକୁ ଯିବେ?
ଠିକ ନାହିଁ ଯଦି ଘରେ ସମସ୍ତେ ଯିବେ ଆଉ ଏକୁଟିଆ ଯିବ କି?
ଓହୋ।
ନାଇଁ
ଓହୋ।
ସବୁ ମୁଁ କୋଉ ବର୍ଷ ବି ଯାଏନି ଘରେ ଛାଡନ୍ତିନି । ଯଦି ଏ ବର୍ଷ ଛାଡନ୍ତି ତ ଜଗା ଦର୍ଶନ ଭଲରେ ଭଲରେ ହୁଅନ୍ତା ।
ହଁ ତାପରେ ଏ ଯୋଉ ଗରମ୍ ଏଇ ଯୋଉ ଗରମ ସେଥିପାଇଁ ତ ଟୋଟାଲି ଗହଳିରେ ଯାଇ ହବନି ।
ଏତେ ଭିଡରେ ଲୋକ ପୁଣା ଦଳ ପୁଯା ହେଇକି ମାନେ ଗୋଟେ ଗୋଟେ ଲୋକ ତ ପୁରା ଚାପି ହେଇଯାଉଛନ୍ତି ।
ହଁ ପା ତାପରେ ବହୁତ ଯେତିକି ମ୍
ହଁ।
କୁ ବହୁତ ଲୋକ ଆଉ ରଥଯାତ୍ରା ତ ତାଠୁ ଡବଲ ଲୋକ । ତ ବହୁତ ଜଣ ଲୋକ କୁ ସେଇଥିପାଇଁ ଘରେ ଅଲ୍ଲଉକରୁନାହାନ୍ତି।
ଆଉ ରଜ ସେଲିବ୍ରେଟ କରିଛନ୍ତି।
ହଁ ହଁ ବହୁତ ଭଲରେ କଟିଛି।
ହଁ ଏ ବର୍ଷ ତ ବହୁତ ଗରମ।
ଆମ ଘର ପାଖରେ ଗୋଟେ ଗ୍ରୀନ୍ ବୋଲି ଜାଗା ଅଛି! ସେ ସେଇଠି ମୁଁ କମ୍ପିଟିସନରେ ପାର୍ଟିସିପେଟ କରିଥିଲି। ତ ଡ୍ୟାନ୍ସ ହଉଥିଲା ମୁଁ ସେ ଦୋ ଡ୍ୟାନ୍ସ କରି ଥିଲି ମୋ ସାଙ୍ଗ ସହିତ ସେକେଣ୍ଡ ହେଲି! ବଟ୍ ମୁଁ ଯାଇଥିଲି ବାପା ବାପାମାମାଙ୍କ ସହିତ ବୁଲିବାକୁ ତ ସେଥିପାଇଁ ମୁଁ ଆଉ ମାନେ ସେଇଠୁ ପ୍ରାୟ ଜାଣି ପାରିଲେନି! ସେ ମ୍ୟାାମ କହିଲେ କେତେବେଳେ ଗୋଟେ ଆସିକି ନେଇଯିବ। ଆଉ ମତେ କ କଲ କରିକି କହିନାହାନ୍ତି, କେତେବେଳେ ଆସିକି ନବ ବୋଲି। ମତେ ଲାଗୁଛି ଯାଇ କି ଆର ବର୍ଷ ମିଳିବ।
ଦେଖନ୍ତୁ ଆର ବର୍ଷ ମିଳୁଛିିନା ମିଳୁନି।
ଆହୁରି ପାନ ବି କମ କମ୍ପିଟିସନରେ ପାଟିସିପେଟ କରିଥିଲି ଅଳତା ସେଥିରେ ତ କିଛି ହେଲିନି ପାନ ମୁ ଛଅଟା ଭା ଙ୍ଗିଥିଲି।
ହଁ ଆପଣଙ୍କୁ ପାନ ଭାଙ୍ଗି ଆସେ?
ହଁ ସେମିତି ଟ୍ରାଏ କରିଥିଲି ଆଉ ଅଳତା ବି ଯୋଉ ଲଗେଇଥିଲି। ଅଳତା ପୁରା ବୋହି ଯାଇଥିଲା ଗୋଟେ ହେ ଲାଗିନଥିଲା। ଟ୍ରାଏ କରିଥିଲି ବେଷ୍ଟ ଦବାକୁ ଯେତିକି ହେଲା ଆଉ।
ହଁ ସେମିତି ଆଉ କହିବା ଯେ ଭଲ ବି ହେଲେ ଚଳିବ ଖରାପ ବି ହେଲେ ଚଳିବ କିନ୍ତୁ ଇଚ୍ଛା ତ ଅଛି ନା ଇଚ୍ଛା ଅଛି ମାନେ କରିଚାଲ।
ହଁ ଆପଣଙ୍କର ରଜ କେମିତି ଗଲା?
ରଜ ତ ଏ ବର୍ଷ ବହୁତ ଗରମ ଥିଲା ଆଉ ସେମିତି ଉଁ ମାନେ ଯାଇଥିଲୁ ଆମେ ମାମୁଁ ଘରକୁ ମାମୁଁ ଘର ବୁଲିବାକୁ ଯାଇଥିଲୁ ମାମୁଁ ଘର ଘର ପାଖରେ ଆମର ମାନେ ଗୋଟେ ଅଛି ପାହାଡ ଉପରେ ଠାକୁର ଅଛନ୍ତି। ତ ସେଠିକି ଦର୍ଶନ କରିବାକୁ ଯାଇଥିଲୁ।ବହୁତ ଭଲ ଲାଗିଲା ରଜ ସେଠୁ ବୁ ମାନେ ମାମୁ ଘରକୁ କେବଳ ବୁଲା ବୁଲି କରିବାକୁ ଗଲୁ। ଆଉ କୁଆଡେ ଗଲୁନୁ। କିଛି ବି ମାନେ କଣ କହିଲେ ପିନ୍ଧିବାକୁ ବି ଇଚ୍ଛା ହେଲାନି ନୂଆ। ତାପରେ ଯୋଉ ଭଳିଆ ତ ଗରମ ଥିଲା। ନୂଆ ଯେମିତି ଯାହା ପି ଲା ଆଉ। ଏତେଟା ଗୋଟେ ଖାସ୍ ହେଲାନି ବେଶୀ ମାନେ ସଜବାଜ ଏମିତି ଦୋଳି ଖେଳା ଏଇରା କି
ମୁଁ ବି ତ ସେଇ ଦୋଳି ଖେଳିିନି ସେଇ ଯୋଉ କ କମ୍ପିଡିସନ ଯାଇଥିଲି ସେଠି ଯାହା ଦୋଳି ହେଇଥିଲା। ଆଉ ଆମ ଘର ପାଖରେ ଆଉ ଗୋଟେ ଜାଗା ସେଠି ଯୋଉ ଯାଇଥିଲ ବାବାଙ୍କ ସହିତ ବୁଲିବାକୁ ସେଠି ଦୋଳି ହେଇଥିଲା। ବାବା ବି କହୁଥିଲେ ଗାଁକୁ ଯିବାକୁ କୁ ମସ୍ତି କରିବା ଫ୍ୟାମିଲି ସମସ୍ତେ ଅଛନ୍ତି।ଗାଁକୁ ଚାଲେ ସେଠି ବୁଲିବା ଜାଗା ଫାଗା।ମୁଁ କହିଲି ନାଇଁ ମୁଁ କମ୍ପିଟ୍ସନ୍ ପା ଯି ୱେଟ୍ କରିଛି ମୁଁ ଯିବିନି।ବାବା ଆଉ ଦିଦି ଗଲେ ମୁଁ ଆଉ ମାମା ଗଲୁନି। ତ ମନ ଟିକେ ଦୁଃଖ ହେଲା।କିନ୍ତୁ ପାର୍ଟିସିପେଟରେ ଯୋଉ ସେକେଣ୍ଡ ହେଲି ଟିକେ ଖୁସି ଲାଗିଲା! ପୁଣି ମନ ଦୁ ଦୁଃଖ ହେଇଗଲା ଯୋଉ ପ୍ରାଇସ ଟା ମିଳିଲାନି ମତେ ଲାଗୁଛି ଆର ବର୍ଷ ମିଳିବ। କାରଣ ଆର ବର୍ଷ ହଁ। ଆର ବର୍ଷ ହଁ ପିଲାଙ୍କୁ ଏଇ ବର୍ଷ ମିଳିଛି ନା।
ହଁ ହଁ ହଁ ତାହେଲେ ସେମିତି ମିଳି ଯାଇପାରେ। ତ ନା। ଯଦି ଆପଣଙ୍କ ବନ୍ଧୁ ଯଦି ଆଣିଥିବେ ହେରି! ତାହେଲେ ତ ଆଉ ମିଳିବନି ନା।
ବନ୍ଧୁ ପୁଣି ଯାଇଥିଲା! ସିଏ ପ୍ରାଇସ୍ ଧରିକି ଆଇଛି କିନ୍ତୁ ସେ ଫୋନ ନେଇନଥିଲା ବୋଲି ସିଏ ଆଉ ମତେ କଲ୍ କରି କରି ପାରିଲାନି।
ହଁ ହଁ।
ନହେଲେ ସେ କଲ୍ କରିଥିଲେ ମୁଁ ପଳେଇ ଆସିଲାନି ସେ ଦଶଟା ରାତି ବେଳକୁ ମିଳୁଥିଲା ନା ମୁଁ ସେତେବେଳକୁ ଘରେ ଘରକୁ ପଳେଇ ଆସିଥିଲି।
ଓହୋ ଆଉ ମା
ହଁ ମାମା ସେ ଇ କରୁଛନ୍ତି ଆଉ ରୋଷେଇରେ ଯାହା କରିବେ ଖାଇବି। ହଁ ମତେ ସେମିତି ଟିକେ ଟିକେ ଇପି ମା ଗି ଚାଓମିନ ଫ୍ରାଏଡ ରାଇସ୍ ଏଇ ଭଳିଆ ଟିକେ ଟିକେ ଆସିଛି ଏତେ ବି ଆସିନି ସବୁ।
ଓହୋ କରନ୍ତି?
ହଁ କରେ ଯେତେବେଳେ ନିଜେ ଖାଇବାକୁ ହୁଏ ତ ମୁଁ ଏତେ ବି କରେନି। ସେମିତି ଟିକେ ଟିକେ କରେ ଭଲ ହେଲେ ହୁଏ କେତେବେଳେ ଅଲଣା ଲୁଣିଆ ହେଇଯାଏ। ମାମା ଗାଳି କରନ୍ତି କହନ୍ତି ଶିଖ ଶିଖ।
ହଁ ସେମତି ସମସ୍ତଙ୍କର ହୁଏ ସେମିତି ଆମର ବି ହୁଏ ଆମେ ବି ସେମତି କରିଛୁ ସେଥିରେ କିଛି ଅସୁବିଧା ନାହିଁ ମେନ ହେଲା କରିବାଟା ହେଲା ନିହାତି ଦରକାର।
ଆପଣଙ୍କୁ ସବୁଠୁ କୋଉଟା ମାନେ ଭଲ ଆସେ ରୋଷେଇ।
ମ୍ୟାଗି।
ହି ହି ମତେ ବି ସେଇ ସେଇ ଇପି ମ୍ୟାଗି ସେଇ ଦି ଇଟା ଛଡା ଆଉ କାହାକୁ ମତେ ମାନେ ଆଉ କିଛି କରିପାରିନି।
ନାଇଁ ମତେ ସବୁଠୁ ଭଲ ଆସେ ମ୍ୟାଗି ମ୍ୟାଗି ପରେ ମ
ଫ୍ରାଏଡ ରାଇସ୍ ତ ମୁଁ କରିପାରେିନି। ମାନେ ଚାଉଳ ମମି କରିଦେଇଥିବେ ସିଝେଇ ଦେଇଥିବେ ଆଉ ମସଲା ମସଲା କରିଦେଇଥେ ମୁଁ ଖାଲି ସେ ଚାଉଳରେ ମସଲା ଦେବି ଆଉ ପିଆଜ ଭାଜିବି।
ଓ ହୁଁ।
ପିଆଜ ଭାଜିବି ଚାଉଳ ପକେଇବି ତାପରେ ଏମିତି ଖାଲି ଟିକେ ଟିକେ ସବୁ ଜିନିଷ ପକେଇଦେବି ଆଉ।
ଓହୋ ଆଉ ଆପଣ ସାଙ୍ଗମାନେ ମାନେ ଆପଣ ସାଙ୍ଗମାନାନଙ୍କ ସହିତ ଅଧିକ ଟାଇମ ସ୍ପେଣ୍ଡ କରନ୍ତି ନା ଘର ଲୋକଙ୍କ ସହିତ।
ହଁ ସାଙ୍ଗ ମାନଙ୍କ ସହିତ ତ କରେ ଘର ଲୋକଙ୍କ ସହିତ ବି କରେ।
ଆଉ ଆପଣ ଭୋଜି କରି ଆଉ କୋଉଠିକି ଯାଇଛନ୍ତି।
ଭୋଜି କରିବାକୁ ଯାଇନି ଭାବୁଛି ଏଇ ବର୍ଷ କୁଆଡେ ଗୋଟେ ଯିବୁ ସାଙ୍ଗମାନେ। ସବୁ ପ୍ଲାନ୍ କରୁଛୁ ପୁଣି ରାଜ ଜି ହଉନାହାନ୍ତି କିଛି ପିଲା କିଛି ପିଲା କହୁଛନ୍ତି ଘରେ ଆଲା କରିବୋନି କିଛି ପିଲା କହୁଛନ୍ତି ହଁ ଜ ଯିବା ଯିବା ହଁ ନାଇଁ କହକି ପୁଣି ପଇସା କ ଦଉନାହାନ୍ତି ତ ସମସ୍ତେ ରାଜି ହେଲେ ଯିବା ନହେଲେ ଗୋଟେ ଭଲ ଲାଗିବ କି। ଜଣେ ନ ଗଲେ ଦି ଜଣ ନ ଗଲେ ସବୁ ସାଙ୍ଗ ଏକାଠି ହେଇକି ଗଲେ ଗୋଟେ ଭଲ ଲାଗିବ
ଓ ହୋ। ଆଉ ଏମିତି ଖାଲଟାରେ ହୁଁ ହୁଁ ସେଇଟା ମୁଁ ବ୍ୟାଜ ଫିଷ୍ଟ ମୁଁ ଟୋଟାଲି ଥରେ ଖଣ୍ଡେ କରି ଚି
ମୋ ଦିଦି ତ ତିନି ଚାରି ଥର ଖଣ୍ଡେ କଲାଣି। ମୁଁ ତ ଥରେ ବି କରିନି।
ଆପଣଙ୍କର ବଡ ଭଉଣୀ ଅଛନ୍ତି।
ବଡ଼ ଭଉଣୀ ଅଛି।
ଓ ହୋ।
ଆପଣଙ୍କର କେତେଟା ଭାଇ ଭଉଣୀ ଅଛନ୍ତି।
ଆମେ ଭାଇ ଭଉଣୀ ମୁଁ ଜଣେ।
ଓ ହୋ।
ମୁଁ ଜଣେ ଖାଲି ଗୋଟେ ଝିଅ ମୁଁ।
ବହୁତ ଖୁସିରେ ନୁହଁ ମୁଁ ଆମେ ଦି ଭଉଣୀ। ଯୋଉମାନଙ୍କର ତ ଗୋଟେ ଝିଅ ଆଉ ଗୋଟେ ଭାଇ ଥିବେ ସେମାନଙ୍କ ଫ୍ୟାମିଲି ଟିକେ ଅଧିକ ଖୁସି ବୋଧେ ମୋ ଅନୁ ଯାଇ
ମୋର ଦିଟା ଭଉଣୀ ଅଛନ୍ତି ଯେ ସେମାନେ ନିଜର କିନ୍ତୁ ମାଉସୀ ଝିଅ ଭଉଣୀ ଆଉ।
ଯୋଉମାନଙ୍କ ଫ୍ୟାମିଲିରେ ଗୋଟେ ଗୋଟେ ଝିଅ ସେମାନେ ଅଧିକ ଗେହ୍ଲାରେ ବଢିଥାନ୍ତି ମୋର ବି କିଛିଟା ସାଙ୍ଗ ଅଛନ୍ତି । ଗୋଟେ ଭାଇ ଗୋଟେ ଭଉଣୀ କି ଗୋଟେ
କାଇ ଆପଣଙ୍କ ଦିଟା ଝିଅ ହେଇକି ଗେଲ୍ହା ହଉ ନାହାନ୍ତି କି?
ନାଇଁ ଆମେ ଦିଟା ଝିଅ ଖାଲି ନୁହଁ ଆମର ଟୋଟାଲ ବଂଶ ଯାକ ହିଁ ଝିଅ ।
ଓହୋ ବଂଶଜାକ ଝିଅ ମାନେ ବୁଝିପାଇଲିନି ଆପଣଙ୍କ କଥା ।
ନାଇଁ ମୁଁ କହୁଛି ଆମର ଝିଅ ମୋ ପିଇସିିଙ୍କର ବି ସେଇ ଝିଅ। ମାନେ ଆଉ ମୋ ମାଉସୀଙ୍କର ବି ଝିଅ ମାମୁଁ ଙ୍କର ବି ଝିଅ ସମସ୍ତଙ୍କର ଝିଅ । ମାମୁଙ୍କର ଗୋଟେ ଝିଅ ଗୋଟେ ଗୋଟେ ପୁଅ, ଆଉ ଯୋଉମାନଙ୍କୁ ମୋ ପିଇ ଆଉ ଜଣେ ପିଇସିଙ୍କର ଦିଟାପୁଅ ।
ଆାଇଁ ସେମିତି କିଛି ନାଇଁ ସମସ୍ତେ ମାନେ ଗେଲ କରୁଥିବେ, ଆପଣ ଜାଣିପାରୁ ଆଜ୍ଞା।
ମୁଁ କହିଲି ଯଦି ମାନେ କାହାର ପୁଅ ହଉଛି।ଏକାବେଳେ ଦିଟା ପୁଅ ଯଦିଅ ମାନେ ପୁଅ ହଉନି ଗୋଟେ ପୁଅ ଗୋଟେ ଝିଅ ଏମିତି ।
ହୁଁ ହୁଁ।
ମୋର ସବୁ ସାଙ୍ଗ ମାନଙ୍କର ତ ହଁ ମୋର ସବୁ ସାଙ୍ଗମାନେ ତ ସେମାନଙ୍କ ଫ୍ୟାମିଲିରେ ଗୋଟେ ଝିଅ ମାନେ ଙ୍କା ଭା ଏମିତି ଚାରି ପାଞ୍ଚଟା ଝିଅ ଅଧିକ ନୁହେ ହେଲେ ଆମ ବଂଶରେ ଅଧିକ ଝିଅ ।
ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ।
ହିଁ ହିଁ ସେଇଆ ତ କୁହନ୍ତି, ଅଧିକ ଝିଅ ହେଲେ ବି କିଅସୁବିଧା। ଅଧିକ ଝିଅ ହେଲେ ବି ଅସୁବିଧା ଟିକେ। ଏଇସବୁ ଯୌତୁକ ଭୌତୁକ ଯାହା ଫ୍ୟାମିଲିରେ ଯୋଉ ପୁଅ ଘର ଫ୍ୟାମିଲିରେ ଯୌତୁକ ଭୌତୁକ କହୁଥିବେ ।
ଆପଣଙ୍କ ମ୍ୟାରେଜ କରିବେ ଏବେ ।
ନା ମୁଁ ମ୍ୟାରେଜ କରିବିନି ମୁଁ ପ୍ଲସଥ୍ରୀ ପଢୁଛି ।
ଓହୋ ଆଉ ଯୌତୁକ ବିଷୟରେ କାହିଁକି ଭାବୁଛନ୍ତି । ଝିଅ ହେଲେ ଖାଲି ଯୌତୁକ ନେଇକି ଶାଶୁଘର ଯାଆନ୍ତି ।
ନାଇଁ ପୁଅ ଘର ବି ଡିମାଣ୍ଡ କରନ୍ତି ନା ଯୌତୁକ ପାଇଁ ସେଥିପାଇଁ ।
ଓହୋ ଆପଣଙ୍କ କେହି ମାନେ ଡିମାଣ୍ଡ କରିଛନ୍ତି କି ଯେ ଆମେ ଯୌତୁକ ନ ବୋଲି ଆପଣଙ୍କୁ କେହି ଡିମା କରିଛନ୍ତି କି ମୁଁ ଯୌତୁକ ନେବି ବୋଲି ।
ନା ନା କରିନାହାନ୍ତି ଯଦି ବି ମାନେ ଯା ସହିତ ବାହାଘର ହବ ଯଦି ସିଏ କରିବ ।
ଓହୋ ତାହେଲେ ଏମିତି କଥା ତାହେଲେ ଆଗୁଆ ଆପଣ ଭାବିଲେଣି ନା ।
ହୁଁ ଜେନେରେସନ ଚେଞ୍ଜ ହେଲାଣି କିନ୍ତୁ ଲୋକତ ଚେଞ୍ଜ ହଉନାହାନ୍ତି ନା ।
କଣ କରାଯାଇପାରେ ଲୋକବି ଚେଞ୍ଜ ହେଲେ ତାଙ୍କ ଘରଲୋକ କହିବେ କହିବେ । ନାଇଁ ତୁ ମ ଆେ ଯାଉଥିବ ମାଗେ ମୋ ପାଇଁ ମାଗେ ଯଦି ଏମିତି କହିବେ ତ କଣ କରିହବ ଆଉ ।
ଆପଣ ଦେବେନି ।
ହୁଁ ନ ଦେଲେ ଆଜିକା ଜେନେରେସନ ନଦେଲେ ଆଉ କେମିତି ବାହାଘର ।
ଓହଁ ତାହଲେ ସେଥିପାଇଁ ଆପଣ ଟେନସନ ହଉଛନ୍ତି ନା ।
ହୁଁ ହୁଁ।
ଓ ହଉ ଆଉ ହଉ ତାହେଲେ ମ୍ୟାଡାମ କଣ କହିଲେ? ନାଇଁ ଶୁଣନ୍ତୁ।
ଆଜ୍ଞା।
ମୁଁ କହିଲି ଆପଣ ଏସବୁ ମୁଣ୍ଡରୁ ବାହାର କରନ୍ତୁ କିଛି ନାହିଁ ଆପଣଙ୍କ ଘରକୁ ସବୁ ଲକ୍ଷ କ୍ଷ୍ମି ଆସିଛନ୍ତି। ତ ଏଥିରେ କିଛି ଖରାପ ନୁହଁ ଝିଅ ମୁଁ ବି ଗୋଟେ ଝିଅ ଆପଣ ବି ଗୋଟେ ଝିଅ ସେ ଯୌତୁକ କଥା ମୁଣ୍ଡରୁ କାଢନ୍ତୁ ତ ଯୌତୁକ କେହି ବି ଆ ଆଜିକାଲି ଆଉ ଦଉନାହାନ୍ତି। ତ ସେମିତି ତ କହି ହଉନି କଣ ହବ କଣ ନାହିଁ। ଆପଣ ଖୁସିରେ ରୁହନ୍ତୁ। ପଢନ୍ତୁ ସେ ଯଉତୁକ କଥା ପରେ ଭାବିବେ
ଆଜ୍ଞା ଆଜ୍ଞା
ହଉ ହଉ ମ୍ୟାଡ଼ାାମ ରହିଲି।
ଆଜ୍ଞା